ହ୍ୟାଲୋ,
ହଁ ଆଉ କଣ କରୁଥିଲ ଫ୍ରି ଅଛ ନା?
ହଁ ସାଙ୍ଗ ଫ୍ରି ଅଛି ବସିଛି ଆଉ ତୁ କଣ କରୁଥିଲୁ?
ହଁ ଏଇ ଖାଇ ପିଇକି ବସିଛି ଆଉ।
ଆଉ କଣ ଖାଇଥିଲୁ?
ଏଇ ଖାଇଥିଲି ଏଇ ରୁଟି ସନ୍ତୁଳା ଆଉ।
ଭଲ ଆଉ ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ଏଇ ବର୍ଷା ଯୋଗୁ ଯଉଁ ଟିକେ ଥଣ୍ଡା ହେଇଯାଉନି ବର୍ଷା ପବନ ଏବେ ହଉଛି ଯେ ୲ ଖାଲି ଥ ହୁଁ ଥଣ୍ଡା ଟିକେ ଧରି ଦେଇ ଛି ଆଉ ସମସ୍ତଙ୍କୁ ଆଉ ଥଣ୍ଡା କାଶ ଏମିତି ଆଉ
ହଁ ବା ଆଉ କଣ କରିବା ଏଇ ସିଜନ ଚେଞ୍ଜ ହେଲେ ତ ସବୁ ଥଣ୍ଡା ଜ୍ଵର ଟିକେ ହବ ଆଉ
ହଁ
ଆଉ ତୋ ଦେହ ଭଲ ଅଛି,
ହୁଁ ଥଣ୍ଡା ହେ ପା ହେଇଛି କହୁଛି। ଆଉ ପ ଯଉଁ ଆ ରଜରେ ତ ପଖାଳ ମାନେ ଖାଇ ହେଇନି ଆଉ ପେଟ ଗରମ ହେଇଯାଇଛି ଟିକେ ଆଉ,
ଆଚ୍ଛା ଖାଇଥାନ୍ତୁ ନା ତୁ ତ ବୁଲିଥିବୁ ତିନି ଦିନ ଯାକ ଖାଇବୁ କୁଆଡେ।
ହଁ ବୁଲିଚି ଏଇ ଯୋଉ ଗରମରେ ଯୋଉ ହାଲିଆ ଲାଗୁଛି ଗରମରେ ଯୋଉ ଝାଳ ବହି ଯାଉଛି ଯେ ଏତେ ଗରମ ପୁରା ହାଲିଆ ମୁଁ ତ ଏଇ ଦୋଳି ଗୋରା ମାନେ ଖେଳୁନି ଏଇ ପଟା ଦୋଳିଟା ଡର ଲାଗୁଛି ଆଉ। ଯୋଉ ରାମଦୋଳି ପରିକା ଯୋଉଟା ତିନି ଟିକିଆ ନା ଚାରି ଟିକିଆ ହେଇଛି ରାମଦୋଳି ମାନେ ଜମା ଚାରି ଜଣିଆ ବସିକିନା ଖେଳିପାରିବ ଘୂରି ପାରିବ ସେତିକି ସେଇଟା ସେଇଟା ଯାହା ଖାଲି ଟିକେ ବସିକି ଖାଲି ଟିକେ ଯାହା ଘୂରିଛି ଆଉ ନହେଲେ ଏଇ ପଟାଦୋଳି ସେ ଗୁରା କିଛି ଖେଳିନି। ପଟା ଦୋଳି ଗୁରା ତ ଜାଣିଥିବ ଡର ଲାଗୁଛି ଇଏ ତ ଉଞ୍ଚା ତା ତଳେ ପୁଣି ପଥର ଗୋଟେ ଦିଆ ହେଇଛି ପଥର ଉପରେ ଚଢିକିନା ବସିବ ଯଦି ଗଳି ପଇଲୁ ସେଇ ଯୋଗୁ ମୁଁ ଡରିକିନା ଖେଳୁନି ହଁ। ଏ ଯୋଉ ଏତେ ଲୋକ ଅଛନ୍ତି ପୁଣି ଲାଜ ଲାଗିବ ପୁରା।
ହଁ ବା କଣ କରିବା।
ସେ ଯୋଉଦିନ ପଟା ଦୋଳି ଖେଳିନି ସେଇଟା ଯାହା ଟିକେ ନାଗୁରୁ ସେ ଦୋଳିଟା ଟିକେ ତଳୁଆ ଥିଲା ଆଉ ଜମା ଚାରିଜଣିଆ ବି ଛୋଟ ଦୋଳିଟେ ସେଇ ଯୋଗୁ ସେ ସେଇଟା ଟିକେ ବସିକି ଖେଳି ଦେଇଛି ଆଉ ତ ଗଲେ ଫଟୋ ଫଟ ଟିକେ ଉଠାଏ ନହେଲେ ଆମର ଏଇଠି ଡ୍ୟାନ୍ସ ହଉଥିଲା ଡ୍ୟାନ୍ସ ପ୍ରୋଗ୍ରାମ ଟିକେ ଦେଖୁ ନାଚ ଗୀତ ହୁଏ। ଆଉ କାଲି ପିଠା ବି ସବୁ ନେଇଥିଲେ ଯେ ପିଠା ପିଠି ସବୁ ଏମିତି କଲା ଆଉ ଆଉ ତମ ଆଡ଼େ ରାକ୍ଷୀ ପୂର୍ଣ୍ଣିମା କେମିତି କଣ ରାକ୍ଷୀ ପୂର୍ଣ୍ଣିମା ତ ଆମ ଏଡ଼େ ମାନେ ପୁରା ବଢ଼ିଆସେ ସକାଳୁ ଉଠି ଏ ଯୋଉ ଗାଧେଇ ପାଧେଇ କିନା ଆ ସଜବାଜ ହେଇକି ଆଗେ ଯିବି ଆଗେ କଣ ଟିକେ ମାନେ ଖାଇ ଦେଇଥିବି ମୋ ଭାଇଟା ତ ଜମା ଉ ଉଠିବନି ସାନଟା ସେ କହିବ ମୁଁ ନଅଟା ସାଢ଼େ ସାଢ଼େ ଆଠଟା ନଅଟା ନହେଲେ ମୁଁ ଉଠିବିନି ସେ ଶୋଇକି ରହିଥିବ ତାକୁ ଡ଼ାକି କେ ହଲେଇବୁ ସେ ଆହୁରି ମାନେ ଭାଉ ଦେଖେଇବ ମୁଁ ପିନ୍ଧିବିନି ଇଏ କରିବିନି ସିଏ କରିବିନି ଅଧିକ ସେନ ଅଧିକ ଭାଉ ଦେଖେଇବ ଫୁଣି ତା ପଛରେ ଗୋଡେଇଆକୁ ପଡ଼ିବ। ସିଏ ଗୋଟେ ମେଞ୍ଚଡ଼ ପିଲା ତା ପଛରେ ଗୋଡ଼େଇବି ଆ ହେଇଠୁ ହଁ ତାକୁ ଯେତେବେଳେ ମାମା କହିବ କଇବ ହଁ ପିନ୍ଧେଇବୁ ତ କାହିଁ ଛାନିଆ ହଉଛୁୁ ହଁ ହେଇଠୁ ପୁଅ ସପୋର୍ଟ ନେଇଯିବ ସାଙ୍ଗେ ସାଙ୍ଗେ ପୁଅ ସପୋର୍ଟ ହଁ କାଇଁ ପିନ୍ଧେଇବୁ ତୁ ହଁ ପିନ୍ଧେଇବୁ ତ କାହିଁ ଏମିତି ଛାନିଆ ହଉ ଆଉ ଦଶଟା ଏଗାରଟା ହୋଇଯାଉ କଣ ହେଇଗଲା ହେଇଠୁ ସେତ ଘରେ ଅଛି ଆଉ କୋଉ ଯାଉଛି ହାରି ବୁଲିବାକୁ ଯେ ସେମିତି ହଉଛୁ ଆଉ ମୁଁ କହିବି ହଉ ଆଉ ମୁଁ ଯେତେବେଳେ ଡାକିବି ନ ଶୁଣିବୁ ମୁଁ ଆଉ ତୁ ଡାକିଲା ବେଳେ ମୁଁ ଶୁଣିବିନି ସେମିତି ଘିରିକିରିନା ମୋ ପଛରେ ସେମିତି ବୁଲୁଥା ସେମତି ଆ ହେଁଠୁ ମୁଁ ଏମତି କହିଦେଇକି କହିକି ମୋର ପଳେଇ ଆସିଲି ଖାଇ ପିଇ ଦେବି ଖାଇ ପିଇକି ଯେତେବେଳେ ସେ ମୋବାଇଲ ଦେଖୁଥିବ ସେଠୁ ପୁଣି ଆଉ ଟିକେ ଯିବ ମୁଁ କହିବି ଆଲୋ ଦଉନୁ ମୋ ସାଙ୍ଗମାନେ ସମସ୍ତେ ଫଟୋ ଉଠେଇ ଷ୍ଟାଟସ୍ ଦେଲେଣି ଏ ପର୍ଯ୍ୟନ୍ତ କିଛି କରିନି ସେଠୁ କହିବ ଦେଖ ଦେଲେଣି ଦେଖିବା ମତେ ତ ଟିକେ ଏକଦମ୍ ଦେଖିଲାଠୁଁ ଦେଲେଣି ତ ହଉ ଆଉ ଟିକେ ରହିଯାଅ ମୁଁ କହିଲି ଦବୁ ନା ଦେଖିବୁ ଏଇନା ଆଉ କଣ ରାକ୍ଷୀ ପୂର୍ଣ୍ଣିମା ସଇଲା ପରେ ତୁ ଫଟୋ ଉଠେଇବୁ ଷ୍ଟାଟସ୍ ଦବୁ ସଇଲା ପରେ ତତେ ପିନ୍ଧେଇବି ନା କଣ ସେଇଠୁ କହିଲା ହଉ ହଉ ନହେଲେ ପିନ୍ଧା ତାକୁ ହେଇଠୁ ବସେଇଲା ପିନ୍ଧେଇବୁରେ ସେଥିରେ ପୁଣି କେତେ ଫର୍ଜଙ୍ଗ ରସଗୋଲାଟେ ଖାଇବ ବୋଲି ମୁଁ ତାକୁ ଏତେ ପାଣି ପିଆଇ ମୁଁ ଏତେ ମିଠା ଖାଇବିନି, ମୁଁ ମୋତେ ଟିକେ ନାକୁ ଦବୁ ହଁ ଟିକେ ନାକୁ ଦେବି ଏଣେ ପାଟିଟା ତୁ ଆଁ କର ଆଁ କରିଥିବ ତାକୁ ଗୋଟା ରସଗୋଲା ପାଟିରେ ଗଳେଇ ଦେବି ସେଇଠୁ ଚୋବୋଉଥିବ ବସି ସି
ତୁ ଏମତି ପାଳୁ?
ହଁ।
ଆଉ ତମ ଗାଁରେ ସେନ୍ତି କିଛି ପୂଜା ହୁଏନି?
ରାକ୍ଷୀ ପୂର୍ଣ୍ଣିମାରେ ପୂଜା?
ହଁ ମାନେ ଠାକୁରଙ୍କର ଯୋଉ କିଛି ପୂଜା ଫୂଜା
ହଁ ରାକ୍ଷୀ ପୂର୍ଣ୍ଣିମା ତ ଘରେ ଏନ୍ତି ଠାକୁରଙ୍କୁ ରାକ୍ଷୀ ଆଣିକି ଭିଡ଼ିକିନା ପୂଜା କରୁ ଆଉ।
ବଢିଆ ଆଉ ଆମର ବି ତ ସେନ୍ତି ମାନେ ତା ଗୋଟେ ଦି ତିନି ଦିନ ଆଗୁରୁ ଘର ଦ୍ଵାର ସବୁ ସଫା ସୁୁତୁରା କରୁ ତାପରେ ଲିପା ପୋଛା କରୁ, ତାପରେ ଯୋଉ ଯୋଉ ଥାଏ ସବୁ ଜିନିଷ ପତ୍ର ମାନେ ଧୁଆ ଧୁଇ ଲୁଗାପଟା କଚା କଚି ସବୁ କରାଯାଏ ତାପରେ ରାକ୍ଷୀ ପୂର୍ଣ୍ଣିମା ଦିନ ସକାଳୁ ଉଠିକି ସବୁ ଫୁଲ ଫୁଲ ମୁଁ ତୋଳେ ତାପରେ ଫୁଲ ତୋଳି ସାରିଲା ପରେ ସବୁ ତା ଗୋଟେ ଦିନ ଆଗରୁ ତ ସବୁ ମାନେ ନୂଆ ଡ୍ରେସ ଯାଇକିରି ଆଣେ ତାପରେ ରାକ୍ଷୀ ସବୁ ମାନେ ଭଲ ଭଲ ରାକ୍ଷୀ ସବୁ କିଣିକି ଆଣେ ତାପରେ ସକାଳୁ ସକାଳୁ ଉଠିକି ଗାଧେଇ ପାଧେଇକି ସବୁ ସେଇରା ସଜାଡେ ଗୋଟେ ଥାଳିରେ ସଜାଡେ ତାପରେ ରେ ମା ସବୁ ମାନେ ବିଭିନ୍ନ ପ୍ରକାର ର ପିଠା କରେ। କାକେରା, ଆଉ କ୍ଷୀରି ଏମିତି ସବୁ କରେ, ମିଠା ଫିଠା ତ କରିହୁଏନି କିଣି ଆଣୁ ବାହାରୁ ତା ପରେ ହେଇଠୁ ସଖାଳୁ ଉଠିକି ତା ପରେ ଗାଧେଇ ପାଧେଇ ସାରିଲା ପରେ ଠାକୁରଙ୍କୁ ଫାଷ୍ଟ ଯାଇକି ପୂଜା କରେ। ଠାକୁରଙ୍କୁ ମାନେ ଜଗନ୍ନାଥ ଠାକୁରଙ୍କୁ ଯାଇକି ରାକ୍ଷୀ ଭିଡ଼େ ତାପରେ ଆମ ପୁଅ ସିଏ ତ ଛୋଟଟା ତାକୁ ସେଇଠୁ ତୁ ଯେମିତି କହିଲୁ ତୁ ତମ ପୁଅ ପଛରେ ଗୋଡ଼ାଉ ତାକୁ ମାନେ ସେମତି ତାକୁ ବାଧ୍ୟ କରିବାକୁ ପଡ଼େ ଉଠୁ ତାକୁ ତାକୁ ନେଇ ଗଦେଇବି ଗଦେଇ ସାରିଲା ପରେ ସେଇଠୁ ସକାଳୁ ଆସିକି ତାକୁ ସେଠୁ ରାକ୍ଷୀ ଭିଡ଼େ ମୁଁ ଆ ରାକ୍ଷୀ ଭିଡି ସାରିଲା ପରେ ତାପରେ ପିଠାପଣା ଯାହା ହେଇଥାଏ ଘରେ ଖାଉ ଭାଇ ଭଉଣୀ ଯାକ ମିଶିକି ତାପରେ ସବୁ ଆମ ଘର ପାଖରେ ମାନେ ମୋର ଯୋଉ ସବୁ ଥାନ୍ତି ଯୋଉ ସମ୍ପର୍କୀୟ ଭାଇ କିି ଅ ମାନେ ଆମର ବନ୍ଧୁବାନ୍ଧବରେ ଯୋଉମାନେ ସବୁ ଥାଆନ୍ତି ତାଙ୍କ ପାଖକୁ ମାନେ ତାଙ୍କ ଘରକୁ ବି ଯାଉ ତାପରେ ରାକ୍ଷୀରେ ମାନେ ଭଲ ଟିକେ ଇନକମ ହୁଏ ଭଉଣୀ ମାନଙ୍କର ତୁ ତ ଜାଣିଥିବୁ ଏମିତି ସବୁ ଏଇଠୁ ପଇସା ପତ୍ର ଆଣିକିି ତାପରେ ପୁଣି ଘରକୁ ଆସୁ ତାପରେ ଆମର ସନ୍ଧ୍ୟାରେ ଗୋଟେ ଅ ମାନେ ଆମ ଘରେ ତ ପୂଜା ହୁଏ। ତାପରେ ଆମର ଗୋଟେ ଜଣେ ଅଛନ୍ତି ଏଇଠି ମହାପାଠାକୁ ଠାକୁର ବୋଲି ମାନେ ଅଛନ୍ତି ଆମ ଗାଁର ଯିଏ। ମାନେ ମୁଖ୍ୟ ଠାକୁର ଅଛନ୍ତି ସେଠି ତାଙ୍କର ସେଠି ମାନେ ବର୍ଷକୁ ସେ ଥରେ ପୂଜା ପାଆନ୍ତି। ସେଇଠି ତାପରେ ରାତିରେ ବଢିଆ ମାନେ ପୁରା ବଢିଆ ଆୟୋଜନ ହୁଏ। ସେଠି ତାପରେ ସେଇଠି ସବୁ ଦୋକାନ ଫୋକାନ ବି ପଡେ ତାପରେ ସେଠି ସବୁ ପୂଜା ହୁଏ ଠାକୁରଙ୍କର ତାପରେ ସନ୍ଧ୍ୟା ସମୟରେ ଆମ ଗାଁରେ ଯାକ ଲୋକ ସବୁ ଯାଉ ସେଠି ପୂଜା ଦେଖିବା ପାଇଁ, ତାପରେ ସେଠି ଠାକୁର ଆସନ୍ତି ମାନେ ଆସନ୍ତି ଆଗରୁ ଗୋଟେ ଥିଲା ଆମର ରୀତି ଥିଲା ମାନେ ସେଠି ସବୁ ଠାକୁର ଆସନ୍ତି। ତାପରେ ସେଠି ଆସିଲା ପରେ ତାପରେ ଆମ ଘରକୁ ଆସୁ ତାପରେ ରାସ୍ତାରେ ସବୁ ମାନେ ସେ ଆସିକି ଗାଁ ସାରା ବୁଲିକି ଯାଆନ୍ତି ସେଠି ସମସ୍ତେ ସେ ଟିକେ ପଡନ୍ତି ରାସ୍ତାରେ ମାନେ ଭଗବାନଙ୍କୁ ମାନେ ଭଗବାନ ଆଶୀର୍ବାଦ କରିବେ ବୋଲି। ଏମିତି ଟିକେ ପଡନ୍ତି ତାପରେ ସେଇଠୁ ଅ ରାତିରେ ଆସିଲା ପରେ ଯାହା ଖିଆ ପିଆ ଟିକେ କରୁ ତାପରେ ଆମେ ଏମିତି ଶୋଇଶୁଆ ପଡୁ ଆଉ ଏମିତି ସବୁ ଆମେ ପାଳୁ
ଅ ଆଉ ପର୍ବଟା ଯେହେତୁ ଆସଛି ଘର ପୋଛା ଲିପା ଏସବୁ ଗୋଟେ ନାଟ ଲାଗିବଉ ପୁଣି ଯୋଉନ ପର୍ବ ସେନ ଦେଖିବା କେତେ ଶାନ୍ତି ମାନେ ପିଠାପଣା ହେଇଥିବ ଖିଆ ପିଆ, ଆମ ତ ବେଶୀ ମାନେ ଫେବରାଇଟ୍ ଚକୁଳି ପିଠାକୁ ମୋ ପଟାଳୁ ତରକାରୀ ଆଉ ଅ ସେଇଟା ମାନେ ଚକୁଳି ପିଠା ମଟର ଦରକାର ଏଇ ଏଟା ପୁରା ଆମ ଘରେ ସମସ୍ତଙ୍କର ପୁରା ପସନ୍ଦ ଯାହା କର ପିଠା ପଣା ଯାହା କରୁଚ କର କିନ୍ତୁ ଚକୁଳି ପିଠା ଟା ହବ ସାରା ଆଉ କିଛି ନହେଲେ ଚଳୁ ପଛେ ଚକୁଳି ପିଠା ମଟର ତର ଟା କରିଦିଅ ବାହାରୁ ପଛେ ମିଠା ପିଠା କିଣିବା ଯିବୁ ଆଉ ରସଗୁଡ଼ା ତ ମାନେ ଆଣୁ ତିଆରି ଯେଉ ପାହାଡ଼ିଆ ରସଗୁଲା ଯୋଉଁ କୁହନ୍ତିିନି। ସେଟା ଯୋଉ ପାର ନହେଲେ ନାହିଁ ଛେନାପୋଡ଼ ନେଇ ଆସୁଚୁ ସେଇଟା ଲଗେଇି ଖାଇଦଉ। ଏମିତି ସବୁ ଚାଲେ ଆଉ ପକେଟ ମନି ତମର କହିଲ ମୁଁ ତ ଏ ଗୋଟେ ଭାଇ ସାନ ଟା ସିଏ କଣ ପକେଟ ମନି ଦବ ଆନା ଗୋଟେ କହିବ ରଜ ମାନେ ରାକ୍ଷୀ ପୂର୍ଣ୍ଣିମା ଆଗରୁ ହଁ କହିହଉଥିବ ଆଉ କଣଟା ତ ନବୁ କହିଲୁ ମୁଁ କହିଲି ତ କଣ ଦବୁ କହିଲୁ ଏଡିକି ଟିକେ ଛ ବୁନୁ କଣଟା ଦବୁ କହିଲୁ। ହଁ ମୁ କହିଲି ହଉ ଯଦି ତୁ କହୁଛୁ ଆଉ ମୋତେ ଗୋଟେ ଆନା ଦେଉନୁ ଯେଉଁ ଡ୍ରେସ୍ ହଳେ ଆଉ କହିଲା ତୁ ଏବେ ପା ରଜ କୁ ଡ୍ରେସ୍ କରିଛୁ କେତେ ଡ୍ରେସ୍ ଖାଲି ପିନ୍ଧୁଛୁ ଖାଲି ତୋର ତ ଏକୁଟିଆ ଡ୍ରେସ୍ ହବ ତୁ ଖାଲି ତୋ ଡ୍ରେସ୍ ଖାଲି ଫୁଲ କର ଆଉ ଆଉ ଆମେ କେହି ଡ୍ରେସ୍ ପିନ୍ଧିବୁନୁ। ତୁ ହିଁ ତୋର ଏକୁଟିଆ ସବୁ ଡ୍ରେସ୍ ପିନ୍ଧିବୁ। ମୁଁ କହିଲି ଆଉ ନେହଲେ କଣ ଦେବୁ ଯେ ମୁ କହିଲି ନ ହେଲେ ଗୋଟେ ଘଣ୍ଟାଟେ ଦେ। ଦବୁ ଘଣ୍ଟା ଗୋଟେ ପିନ୍ଧିଛୁ ମୁଁ କହିଲି ସବୁ ତ ମୋର ଅଛି ଆଉ କାଇହିଁ ପଚାରୁଚୁ ହଁ ଆଉ କହୁଚି ଆଉ ନହେଲେ କହୁନୁ ନହଲେ କଣ ଟେ ନବୁ ଆଉ ମୁଁ କହିଲି ହୋଉ ନହେଲେ ଚକଲେଟ ଟେ ଆଣିକି ଦବୁ ଆଉ କ ଏଇ ଚକଲେଟ ଏଇ ଟଙ୍କିକିଆ ଚକ କିଆ ଟେ କିଣି ଆଣିବି ମୁଁ କହିଲି ହଁ ମୁଁ ତ ଟଙ୍କିଆ ଚକଲେଟ ଖାଇବା ପାଇଁ କାନ୍ଦୁଛି ଆଉ ମୁଁ କହିବି ଗୋଟେ ଭଲ ଚକୋଲେଟ ଦବୁ ଯଦି ଦେ ଆଉ ଏମିତି ସବୁ ଥଟ୍ଟା ମଜା ଚାଲିବ ହେଠୁ ଅ କହିବ କହିବ ସତରେ ଆଣିବି ଚକିଲେଟ ମୁଁ କହିବି ହଁ ସତରେ ଆଣେ ଆଉ କଣ ମିଛ ଛରେ କହିଛି ମୁଁ ମୁଁ କହିବି ଗୋଟିଏ ବର୍ଷକୁ ଥରେ ରାକ୍ଷୀ ପୁର୍ଣିମା ଥାଏ। ଦବୁ ବୋଲିକି ଆ ଖେଳୁଛୁ ମୋ ସହିତ ଦେବୁ କି ନାହିଁ ଆସୁଛୁ ନା ନାହିଁ ଆଉ କହିବ ହଉ ହଉ ନେଇକି ଯାଉଛି ଏଠୁ ଚକଲେଟ୍ ନେଇକି ଆସିଥିବ ଏଠୁ ତା ମାମା ପାଇଁକା ଆଇସ୍କ୍ରିମ୍ ନେଇକି ଆସଥିବ ମୁଁ କହିବି ମୋ ପାଇଁ ଆଇସ୍କ୍ରିମ୍ କହିଲା ତୁ କଣ କହିଥିଲୁ କି ଆଇସ୍କ୍ରିମ୍ ଖାଇବୁ ବୋଲିକି ତୁ ଏକୁଟିଆ ଚକଲେଟ୍ ଖାଇବୁ ମାମା କଣ ଅନଣେଇଥିବ? ହ ମା ମାମା ପାଇଁ ଆଇସ୍କ୍ରିମ୍ ମ ନେଇକି ଆଇଛ ହେଇଠୁ ଏଁ ଏମିତି ସବୁ ଚାଲେ ଆଉ ରାତିରେ ତ ଏହନ ବସିକିନା ଆମେସବୁ ଭାଇ ଭଉଣୀ ବସିକି ସବୁ ମାନେ ଖଟିବୁ କରିବୁ ମଜା ମସ୍ତି ଚାଲେ ସେଦିନ ଗୋଟେ ଖେଳ ସେଦିନ ପୁରା ଲୁଡୁ ପାଲି ପଡିଯାଇଥିବ ଲୁଡୁ ଖେଳ ସବୁ ମାନେ ଏକାଠି ହେଇଥିବେ ନା ଲୁଡ଼ୁ ଖେଳ ଯାହା ଖେଳ। ଏ ସବୁ ଚାଲେ ମୋର କିଛି ପକେଟମନି ଉଠେନି ଯେହେତୁ ଗୋଟେ ସାନ ଭାଇଟା ଆଉ କିଛି ପକେଟେ ମନି ଉଠେନି ଆଉ।
ମୋର ବି ସାନ ଭାଇଟେ ସିଏ ବି ଛୋଟ ଟା କିନ୍ତୁ ମାନେ ବାହାରେ ଯୋଉ ସବୁ ମୋ ଅପା ପୁଅ ଥାନ୍ତି କି ମୋ ଦାଦା ପୁଅ ମାନେ ଯୋଉ ଥାନ୍ତି ସମ୍ପର୍କୀୟ ଭାଇ ତାଙ୍କ ଘରୁକୁ ଗଲେ ସେଇମାନେ ହିଁ ପଇସା ଦିଅନ୍ତି ଇଏ ବି ସେମିତି ଇଏ ତ ଛୋଟ ଟା ଇଏ କୋଉଠି ପଇସା ଆଣିବ ଯେ ମତେ ଦବ।
ହଁ ତଥାପି ତମର କେତେ କଣ ପଇସା ଉଠେ?
ସେମିତି ସିଏ କିଏ ହଜାରେ ପାଁସହ ଏମିତି ସବୁ ଦିଅନ୍ତି କିଏ ଡ୍ରେସ୍ ଫ୍ରେସ ଏମିତି ଆଉ।
ହଁ ବଢିଆ ଆଉ ମୋର କିଛି ଉଠିବନି ଏଇ ଚକଲେଟ ନ ହେଲେ ଚାଓମିିନ ପ୍ଲେଟ ଟେ ଆଣି ଧରେଇ ଦବ କହିବ ଏଇଆକୁ ନେ ଖା।
ହଁ ବା ସାନ ଭାଇ ଥିଲେ ତ ଏଇ ଆଉ କଣ କରିବା।
ସତେ କଥା ସିଏ ବି ଛୁଆ ଟେ ଆଉ କୋଉଠୁ ଆଣିବ ପଇସା ପତର ଯେ ଆମକୁ ଦବ ଅ ନେ ତୁ ଦିଦି ଖାଇବୁ କି କଣ ନେ ଏଇଟା ନେ ଖର୍ଚ୍ଚ କରିବୁ। ସେ କଣ ଆମଠୁ ବଡ ହେଇଛି ଯେ ରୋଜଗାର କରୁଛି ଯେ ଏଇନା ଦେଇଦବ ଆମେ ଯିଦି କଲେ। ଆମେ ମୁଁ ବି ଆଗେ ଯେତେ ଛୋଟ ଟେ ହେଇଥି ଥିଲି ଏ ମୋ ମାନେ ମାନେ ମୁଁ ସିଏ ବି ମାନେ ଦି ବର୍ଷ ହେଇଥିଲା ମୁଁ ଆସିକି ତୃତୀୟ ଚତୁର୍ଥ ରେ ପଢ଼ୁଥିଲି ମୁଁ ହେତେବେଳେ ତାକୁ କହିବି ଆଉ ମୋର ତ ଭାଇ ଆସିଗଲା ଆଉ ଯୋଉ ଆଉ ମୁଁ ତ ରାକ୍ଷୀ ଭିଡ଼ିଲେ ମୁଁ ତାକୁ ମାଗିବି ଦେବ ତୁ ପଇସା ଆ ମୁଁ ଖର୍ଚ୍ଚ କରିବି। ମାମା କହିବ ହଁ ସେ ତ ଛୋଟ ଟେ ତତେ ଦବ ପଇସା ତୁ ଖର୍ଚ୍ଚ କରିବୁ ନେଇକି।
ହଁ ପା ଆମର ବି ସେମିତି ହୁଏ।
ଆମର ତ ଏବେ ବି ସହ ମାନେ ମାଡ ଗୋଳ ଲାଗି ଯାଉଛୁ ଯେ ଟିକେ କଥା ହେଲେ ମାଡ ଗୋଳ ଲାଗି ଯାଉଛୁ। ଏଇଲାଗେ କଣ ହବ ଏବେ ଜଷ୍ଟ ଏଇ ରଜ ପାଇଁକା ଯୋଉ ଦୋଳିରେ ଏ ବସିବା ପାଇଁ କିି ମାଡଗୋଳ ନାଇଁ ମୁଁ ଖେଳିବି ମୁଁ କହିବି ତୁ କଣ ଝିଅ ଟେ କି ତୁ ରଜ କରୁଛୁ ତୁ ଖେଳିବୁ ଦୋଳି। ସେ କହିବ ଉଠୁ ମ ଖାଲି ଝିଅ ମେ ଖେଳନ୍ତି ଆଉ କଣ ପୁଅମାନୋନେ ଖେଳନ୍ତିନି ଦୋଳି ହେଠୁ ଦିଦି କହିକି ବସିବ ପାଞ୍ଚ ମିନିଟ୍ ହେଇ ନଥିବ ଓହ୍ଲେଇ ପଡିବ କହିବ ନାଁ ଆଇନା ବସିବୁ କହଲି କି ମୁଁ ଆଗେ ବସିଥିଲି ମୋତେ କାଇଁ ପେଲିଦେଉଥିଲୁ କି ଏଇ ନେଇକି ନା ତୁ ମେ ମେ ଲାଗିବୁ।
ହଁ ବା ଛୋଟ ଭାଇ ଥିଲେ ବି ସେମିତି ହବ ଆଉ ହଁ ହଁ ସାଙ୍ଗ ରଖ।
ଆମର କାମ ଅଛି ନା ଆଉ ରଖୁଛି ଆଁ।
ହଉ ହଉ ହଉ।